ହଇଯା ହୁଁ କୁହ।
ହଁ ଗା କେତେ ଗାଡି ଯାଉଚି ତା ଶବ୍ଦ ଶୁଭୁଚି। ଆଉ କଣ ତମେ ପଢାପଢିରେ
ମୁଁ ପଢାପଢିରେ ଭଲ। ଆଗୁକୁ ପଢିଲିନି ଏଥିପାଇଁ କି ଯୋଉ ପଢିବାକୁ ମତେ ଏତେ ଭଲ ଲାଗେନି
ମତେ ବି ପଢିଲ ପଢିଆ କଥା ଆଗ ଶୁଣିଲେ ମତେ ଖାଲି ନିଦ ଲାଗେ ଗୋଟେ ଭଲ କଥା କହିବି ମୁଁ ମାନେ ମତେ ପାଠ ଦିଆ ହେଇଥିବ ମୁଁ ରାତିରେ ସ୍ୱପ୍ନ ଦେଖୁଥିବି। ବହି ଖାତା ପୁରା ଆମ ପାଖୁକୁ ଚାଲିକି ଆସୁଥୁବ ଆମ ପାଖ ଠ ଲେଖି ଦେଇଚି ସାରେ ମତେ ବାଡଉଚନ୍ତି। ଦିଆଯାଉଚି ଖାଲି ସପ୍ ସ୍ୱପ୍ନ ମାନେ ରାତି ସାରା ସ୍ୱପ୍ନ ଦେଖିଦେଲି।
ଛୋଟ ବେଳ ର କଥା ଭାବିଲେ ମାନେ କେତେ ହ ମଜା ଲାଗୁଚି ଯେମିତି କହିବେ ସ୍କୁଲ୍ ରେ ପାଠ ଦିଆହେଇଥିବ ପାଠ ପଢୁ ମାନେ କରିନଥିବ ଘରକୁ ପାଠ ଦେଇଥିବେ ପା ଠ ତମେ ଆମେ ତାକୁ ସାରି ସାରି ପାରି ନଥିବା କୁହନ୍ତି କି ପିଲାମାନଙ୍କ କଥା ହେଇ ଯା ଆଉ ବର ଚେର ନା କଣ ସେରା ଓହଳ ଜୋଉରା ନିଅନ୍ତି। ପସ୍ତ ଗଛର ଓହୋଳ
ହଁ ହଁ।
କଣ ସେଇଟା ଧରିକି ଯିବୁ ଯେତେ ବି ସାର୍ ଲାଗିଥାନ୍ତୁ କେବେ ବାଡେଇବେନି କିନ୍ତୁ ମୁଁ ଯୋଉ ଦିନ ନେଇକି ଯାଏ ସେଇଦିନ ମୁଁ ମାଡା ଖାଏ।
ଆଉ ଗୋଟେ କୁହନ୍ତି ଯୋଉ ମୟୂର ଟା ରଖିଲେ ସେ ଛୁଆ ଦବା ତା ଭିତରେ, ସେ ଅରୁଆ ଫରୁଆ ଚାଉଳ ଏତେଥର ମୁଁ ରଖିଛି ଦିନେ ଛୁଆ ଦେଇନି, ତା ମିଛରେ ଆଉ ଗୋଟେ ଖଣ୍ଡ କରିକି ପକେଇଦି ମୁଁ ହଁ ହେଇ ଦେଇଇଛି।
ମାନେ ତାଙ୍କ କଥାକୁ ସତ ସାବ୍ୟସ୍ତ କରିବାକୁ ଆଉ।
ତାପରେ ପୁଣି ଗୋଟେ କଣ ଝାଡା ଲାଗିଲେ ଗୋଟେ ଗୋଡିଟେ ଆଣିକି ମସୁରୀ ହେଇଦବ ତା ହାତଥର ବୁଲେଇଦବା ହାତ ଆଉ
ଛଡ଼େ ନେଇ ଗଲେ ଏଇ କଥାଟା।
ବୁଲ ଦେଇକି ଏ ତାକୁ ରଖିଦବ କାାର ଝାଡା ଲାଗି ଲାଗିବନି ମିଛ କଥା ତମକୁ ଜୋରରେ ଝାଡ଼ା ଲାଗୁଥିବ ଦେଖ ସେମିତି ଗଲେ
ହଁ ପ୍ୟାଣ୍ଟ ଫ୍ୟାଟ ହଗି ଦବ ଯଉ କହୁଛନ୍ତି ହୁଁ।
ଆସ ସବୁ ଲୋକ କଥା ଖୁସି ଲାଗେ ସେତେବେଳେ ଛୋଟ କଥା ଆଗେ କଣ କରେ ନା ଆମେ ଖଡି ନେଇକି ଯାଇଥାଉ କିଏ କୋଳି ଆଣିଥାଏ। ଖଡି ଏବେ ଟଙ୍କା ପଇସାର କାରବାର ସେତେବେଳେ ଖଡି ଖଣ୍ଡେଇ ନେବୁ କୋଳି ମାନେ ମୁଁ ଏମିତି କରିକି ଖଡି
କଡ଼ିକିଅ ସାଧା ଖଡି କେବେ ଖାଇଛ? ମାନେ ତାର ବାସ୍ନା ତାର ସ୍ଵାଦ କେବେ ଖାଇଛ?
ନା ମତେ ଭଲ ଲାଗେନି, ମୁଁ ଦେଖିଛି ମୋର ଜଣେ ସାଙ୍ଗ ଥିଲା। ସେ ପ୍ରବଳ ଖଡି ଆଉ ଖାଲି ଅରୁଆ ଚାଉଳ ଖାଏ।
ଆ ଭାତ ତ ଖାଇଲେ ନାଇଁ ଚାଉଳ ତ ଖାଇଲେ ମୁଁ ଶୁଣିଛି ଭାତୁୁରୀ ହେଇଯାଏ ଦେହରେ।
ଭାତୁଡି ନୁ ତାର ସେ ଆ ବାହାଘର ହେଲା ବହୁତ ଛୋଟ ବେଳୁ ବାହା ହେଇଥିଲା ଅଠର ବର୍ଷରେ। ହେଲା ପରେ ତାର ଗୋଟେ ପିଲାଟେ ହେଲା, ପିଲା ହେଲା ପରେ ସେ ଏମିତି ଝାଡା ହେଲା। ତାପରେ ସେ ଝାଡରେ ସେ ମରିଗଲା, ଛୋଟ ଛୁଆ ଟା ଥିଲା।
ହଁ, ସାଧା ଖଡି ଖାଇବ ବଢିଆ ଲାଗିବ।
କୁହନ୍ତି ଭଲ ଲାଗେ ଖାଆନ୍ତି ଯିଏ ଖାଇଆସେ ସିଏ ପ୍ରବଳ ଘଡି ଚୋବାଏ। ମୁଁ ଦେଖିଛି, ମୁଁ ତାକୁ କେତେ ଥର ଚିଡିଛି ତା ପାଖରୁ ଖଡି ଛଡେଇକି ଫୋପାଡି ଦେଇଛି? ମାନେ ଏମିତି ସେ କାଠି ଖଡି ଗୁଡାକ ନହେଲେ ଚ ଖଡି ହଉ। ଟାଣ ଟାଣ ଖଡି ଯୋଉଟା କାଠି ଖଡି କହନ୍ତି ଆମ ଆଡେ, ସେଇଟା ଖାଲି ଖଣ୍ଡ ଖଣ୍ଡ କରି ଖାଲି ନେଇଯିବ, କଣ ଲାଗେ ମୁଁ ସେଇ କଥା ଭାବେ?
ମୁଁ ତ ଖାଇଚି, ବହୁତ ଥର ଖାଇଛି ମତେ ବହୁତ ଭଲ ବି ଲାଗେ।
ଭୋକ ମତେ ଭୋକ ବିକେଳରେ ଖଡିଚ ବା ଯୋଉ କହନ୍ତି ପ ତାଟିଆ କାମୁ ଗୌତମ ନାଇଁ।
ମାଟି ଉପରେ ଯୋଉ ବର୍ଷାର ବାସ୍ନା ଟା ପଡେ ମାଟିର ବାସ୍ନା ଟା ସିଏ ବି
ଫ ଗୋଟେ ମାଟିର ବାସ୍ନା ଆସେ ସତରେ ଆଉ ସେ ବାସ୍ନା ନାହିଁ, ସେତେବେଳେ ଥିଲା। ଆଉ ଏମିତି ଏ ନା ସବୁଆଡେ କଂକ୍ରିଟ ମାଟି ଅଛି ଯେ ତମର ବାସ୍ନା ବାସିବ। କାଇଁ ଛୋଟ ବେଳ ର ଅନୁଭୂତି କହିଲେ କେତେ ଖୁସି ଲାଗୁଛି? ମୁଁ ତ ଯେତେବେଳେ ଦଶମ ପରୀକ୍ଷା। ହଁ କୁହ?
ଶୁଭୁଛିି ମୋ କଥା?